ହ୍ୟାଲୋ
କଣ ସକାଳୁ ସକାଳୁ ଫାଙ୍କା ହେଇଗଲୁ
ଫାଙ୍କା କଣ ମୁଁ କହିଲି ଟିକି ଭଲ କଥା ହୁଏଁ
ହଁ ରଜ ପାଇଁ ସଜବାଜ ବିରି ଫିରି ବେଧା ବେଧୀ ହଉନି କି
ହଁ ଶାଶୁ ପଳେଇଥିଲା ତାଙ୍କ ଘରକୁ ଏଇ ସକାଳୁ ଆଇଲେ ସେ ତ ତାଙ୍କ ପିଠା ପଣା କରିବେ ନଡିଆ ଆଣିକି ଆଇଛନ୍ତି ତାଙ୍କ ଆଡୁ ତାରିଣୀ ପାଖରୁ ଟିକେ ଯାଇଥିଲେ ତାଙ୍କର ବାଡେଇ କି ଆଣିଛନ୍ତି ସେଇଟାକୁ ଯଦି କହିବେ ଦେବେ କୋରି ଆଉ ବିରି ସେ ସିଏ ତାଙ୍କ ଧୋଇବେ ବାଟିବେ ତ ଚୁ ହୁଁ
ତାଙ୍କ ବିରି ଚାଉଳ ସବୁ
ତାଙ୍କ ମାସେ ଆମର ଆଉ ଖାଇବୁନି ପିଠା ଏଇ ପିଠା ଇଏ ଖାଇବେନି ଛୁଆ ତ ଯୋଉ ଖାଇବା ମୁଁ ଖଣ୍ଡେ ଅଧେ ହ ସେଇ ଦଉଛନ୍ତି ବୋଲି ନହେଲେ ସେ ତା ସେ ଯୋଉ କାଳେ ଯା ଆଉ ନିଜେ ଖଣ୍ଡେ ଅଧେ କରିକି ଇଏ କରିବି ଖାଲି ଯାହା ବକେଟ ଆରୁ କରିବୁ ଖାଇବୁ କିଏ କିଏ କିଏ ଆସିବେ ସିଏ ମାଗିବେ ଦବୁ
ଆଉ ତୋ ଶାଶୁ କିନା ଦଶ ପନ୍ଦର ବର୍ଷ ଟାଣି ନେଇଯିବ ଆହୁରି କୋଡିଏ ବର୍ଷ ଆଉ କଣ ତାପରେ ତୋର କରିଦେଇ ଖଣ୍ଡେ କରିବୁ ଆଉ କଣ
ହଁ ସେତେବେଳେ ମୁଁ ବୁଢ଼ି ହେଯାଇଥିଵି ମୋ ପୁଅ ବାହାଘର ଆ ଆଉ ଇଏ ଖାଇବେନି କି
ହୁଁ ତଥାପି ଛୁଆ ପିଲା ଖଣ୍ଡେ କରିବୁ ଆଉ।
ଆ ହୁଁ ଅଷ୍ଟମୀ ଯାହେଲେ କରିବୁ ପରୁଆଁ ପାଇଁ ଆଉ ହୁଁ ତା ଅଷ୍ଟମୀରେ ପରୁଆଁ ଝିଅ ବା ହେଇ ସାରିବଣି ସେତେବେଳକୁ ମୁଁ କହିଲି ତା ମା
ହ ଶୁଣୁ ଦିଦି ଆଉ ଫୋନ କରୁ ଚନ୍ତି ନା ବଡ ଦିଦି? ବଡ ଦିଦି ଆଉ ଫୋନ କରଚନ୍ ନା ବଡ ଦିଦି ଫୋନ କରଚନ୍ ନା?
ଦିନ ପହର ଦିନ କୁମୁନି ସାଙ୍ଗରେ କଥା ହଉଥିଲା ମୁଁ ଲଗେଇ ଲଗେଇକି ୱେଟିଂରେଲା କନଫରେନ୍ସ କଲା।
ହୁଁ।
ସେଇଆ ଆଉ ତାକୁ କଲ କରିବାକୁ ଟାଇମ କେତଳେ? ଆଉ କା ଏ ଆଉ ହୁଁ। ସପା କଁ ହଉଚି ଯିବେ ଏଇ ଖୁଣି। ନା ଲୋ ଚପା ଆଉ କୋଉଠି ହଉଚି ଘରେ। ଯିବେ ଏଇ ଖୁଣି ବଜାର ସଉଦା ଆଣିବେ ଆଉ ହଁ ଯିବେ ଏଇ ଖୁଣୀ ବଜାର ସଉଦା ଆଣି।
ହଁ।
ଆଉ ଦେଇ ହଁ ଏତ ଖରା କଣ ଏତେ ଜୋ ମାଡି ଆଇଲାଣି ଆଜି। ଓଆ ବର୍ଷା ଢାଳୁଚି ସକଳ ଓଳି ଖରା କଉଥିଲା ରଜରେ ବର୍ଷା ଢା
ଔଷଧ ପକେଇବାକୁ ଯାଇଚନ୍ତି କେତେବେଳେ ଆସିବେ ମୁଁ ମନ୍ଦିର ଯିବି ଶନି ମନ୍ଦିର।
ତଳି ଗଛ ଉଠିଲାଣିିକି ଔଷଧ ପକେଇଯାଇଚ?
ନା ଗଜା ହେଲାଣି ତିନି ଦିନ ହେଲା ତିନି ଦିନ ହେଲା ପ କେଇନାହାନ୍ତି ଚାରିଦିନି ହେଲା? ଏଇ ଯୋଉ ଘାସ ଘାସ ହଁ।
ଉଠିବନି ହଁ ହଁ।
ନା ସେଇତିପାଇଁ ପକେଇବା ଯାଇଚନ୍ତି କି ଆସିଲେ ମନ୍ଦିର ଜିମ ବୋଲି ମତେ କହି ଯାଇଚନ୍ତି ଶନି ମନ୍ଦିର ଆଉ। ଯଉ ଇଶ୍ୱର ମନ୍ଦିର ଆଜି ଚତୁର୍ଦ୍ଦଶ
ସବୁ ଶନିବାର ଯାଉଚୁ, କାଲି ଅମେଶା କିଲୋ? ନାଁ ଲୋ କିଏ କହୁଥିଲେ ସୋମବାର ସଂକ୍ରାନ୍ତି।
ଉଁ ନା ନା ସଂକ୍ରାନ୍ତି ଦିନ ଅମେଇଷା ପା ପହର ଦିନ ସୋମବା ହଁ ସୋମବାର ପା କାଲି ବାଡେଇବୁ।
ସଂକ୍ରାନ୍ତି ସଂକ୍ରାନ୍ତି ଅମିଶା ପୁରା ମନ ମର ଖୁସି ହେଇଯାଇଚି ଯାହା ହଉ ଗୋଟେ ଇ
ହଁ ହଁ ଗୋଟେ ଇଏରେ ଗୋଟେ ଗୁଳିରେ ଦିଟା ଶିକାର କରିବୁ। ହୁଁ ଏରା ଆଇଁସ ବାର।
ହୁଁ ତିନିଟା ଶିକାର। ଗୋଟେ ଗୁ ଦିଟା ଶିକାର ସୋମବାର ଅମେସା ସଂକ୍ରାନ୍ତି ଏଇ ଆଁ ସୋମବାର ଅରୁଆ ଖାଉନା?
ଏଥର ଖୁସି।
ହଁ। ନା ଆମର ସୋମବାର ସଂକ୍ରାନ୍ତି ଅ ମେଷା ସାବିତ୍ରୀ ଓଷା ପଡିଗଲା ସବୁ।
ହଁ ନା ଶନିବାର ଆଜି ଅରୁଆ ଖାଇଥାନ୍ତି କରୁଚି ଆରପାଳିଠୁ। ଅରୁଆ ଖାଉଚି ପା କରିଚି ଶନିବାର ଆଉ। ଆଉ ଆଜି ବା ଚତୁର୍ଦସି ପଡଚି ସେଥିପାଇଁଆଉ ଅରୁଆ ଖାଇବୁନି ରୁଟି ଖାଇମି। ମୁଁଏକା। ମୁଁ ଏକାଟିଆ।
ଆଉ ଲିଟିଲି କରିବନି ତୁ
ନା ତା ପାଇଁ ବା ମୁଁ କରୁଚି ଆଉ ମୁଁ ନା ଚତୁର୍ଦ୍ଦଶୀ ପୁଅ ପାଇଁ। ଶନିବାରେ ଝିଅ ପାଇଁ ଆଈ କନ୍ଦିଲା ମୋର ବାବୁଅ ଦିଅ ଦି ଜଣ ନାଇଁ ଆଜି କରିବି। କଁ ପାଇବୁ ଏଟା ପାଗଳା ଟା ଯାଇଚି ଖେଳିଆକୁ।
ହଁ ବା ଏଟା କଣ କରିବି ବା ମୁଁ ଆଉ ଗୋଟେ ଆମର ମୋବାଇଲ୍ ମାଡୁଛି ଆମର।
ତା ସାଙ୍ଗେରେ ଶୋଇଥିଲା କାଲି ରାତିରେ ତାରି ପାଖେରେ ଆଜି ଯାଇଛି ସକାଳୁ ଉଠିକି ଖାଇନି କିଛି। ହଁ ଖେଳ ହଉନି ଏଇନା ଚାରି ଦିନି ହବନି ସ
ଦେଇ ଆଉ ଏଇ ସକାଳୁ ସକାଳୁଟାରୁ ଉଠେଇଲେଣି
ହଁ ତାଙ୍କର ଭୋରୁ ଖେଳ ଆରମ୍ଭ ହଁ। ତଟା ବେଳୁ ନା ନା କ୍ରିକେଟ୍। ଟୁର୍ଣ୍ଣାମେଣ୍ଟ୍ ଟୁର୍ଣ୍ଣାମେଣ୍ଟ୍ କ୍ରିକେଟ୍ ଏସ୍ ପି ଏଲ୍।
ହଁ ମାନେ ଅଲ୍ ଗା ଏ ଯୋଉ ଗାଁ ରୁ ଆସି
ହଁ। ନା ନା ଏଇ ଗାଁ ଛୁଆରେ ସବୁ ଗ୍ରୁପୁ ଏଇ ଗାଁ ଛୁଆ ଚାରିଟା ପାଞ୍ଚଟା ଗ୍ରୁପୁ ହେଇ ଗଲେଣି।
ହଁ।
ହୁଁ।
ସଖାଳୁ ପା ଖାଇସାଇଲାଣି। କଣ ଖାଇଲୁ ନା ଯାଇ ଯିବୁ ଠାକୁରବତୀ ତାପରେ ଖାଇବୁ।
ମୁଁ ନା ମୁଁ ମୁଣ୍ଡ ଧୋଇଛି ବୋଲି ଟିକେ ଚା ପିଇଦେନି ମନି କଣ ଡେରି ହବ ଆସିଲା ବେଳକୁ ମୋ ମୁଣ୍ଡ ଧକ୍ ଧକ୍ ହଉଛି। ଆଉ ଯେମି ଭାବିଛି ତ କଣ କରିମି କେତେବଳେ ଆସିବି। ଯେତେବଳେ ଆସନ୍ତ ଯିବି।
ଆଡେ ଖରା
ସିଏ ତ ନିଶ୍ଚୟ ଯିବେ ହେଇ ଭାତ ବସ୍ ସେଇଚି ରୁଟି ଭଜା ହେଇସାଇଲାଣି। ହୁଁ। ଆାଁ ହଁ ଏଇ ଝାଟିଆ ସାଇ।
ହଁ।
ହୁଁ।
ଆଉ ଝିଅ କଣ ଖାଇଲାଣି ନା ଖାଇନି?
ଈଶ୍ୱର ପାଖୁ ଯାଇଥାନ୍ତି ଏ ତ
ଲିଚୁ ଖାଇସାଇଲାଣି?
ଏଇ ବା ଫଳ ଦିଟା କା ଟିକି ଦେଇଛି ସେଥିରୁ ଦି ତିନି ଖଣ୍ଡ ଖାଇଚି ଥୁଆ ହେଇଚି।
ଦାନ୍ତ ଘଷୁଚି ସେଇଠି କଣ ଡବା ଦେଇଦଉଚି ପାଣି କୁଳୁକୂଚା କରୁଛି।
ଏଇ ବାଲ୍ଟିରେ ଦେଇ ଦଉଚି ବାଲ୍ଟି ଦେଇ ଦଉଚି କୁଳୁକୂଚାଁ। ବାଲ୍ଟି ବାଲ୍ଟି ଛୋଟ ବାଲ୍ଟି ଗୋଟେ ରଖିଛି ଦେଇଦଉଛି।
ହଁ। ହୁଁ।
ନା ନା ସେ ଖାଇଲା ବେଳେ ଥାଳିରେ ଧୋଇ ପଡୁଚି ଏଇନା ଖାଲି ବାଲ୍ ଟିରେ ଖାଲି ମୁହଁ ଧୋଇବ ଦାନ୍ତ ଘସିବ। ଆଉ ନହେଲେ ସବୁବେଳେ ସେ ଥାଳିରେ ହାତ ଟା ଧୋଇଦଉଚି। ନା ତସଲାରେ ପାଣି ଦେଇ ଦଉଚି ଟାୱେଲ୍ ଦେଇ ଦେଉଚି ତସଲା ରେ ପାଣି ଦେଇ ଦଉଚି ଟୱେଲ୍ ପକେଇ ଦଉଚି ସିଏ ତାର ପୋଛି ପୋଛା ହେଇକି ବ ଡି ଲୋସନ୍ ମାରି ହେଇ ପଡୁଛି ମୁଁ ପାଣି ନେଇକି ପଳଉଛି ଆଉ ଡ୍ରେସ୍ ପାଲ୍ ଟି ଦଉଛି ଆଉ। ହଁ ମୋର ସବୁ କବାଟ। ମୁତିଲେ, ହଗିଲେ, ଖାଇଲେ
ହଁ ମୁଁ କହିଲି ତୁ ତର ଡ୍ରେସ ଚେଞ ଡ୍ରେସ୍ ଚେଞ୍ଜ କରୁ ଦେବୁ ଉପରଟା ଖାଲି ଓଲ୍ହେଇକି ଆଉ।
ଟେ ବେଡସିଟ, ଧରିଛି ଏଇବା ମୁଣ୍ଡ ଧୋଇବ ବୋଲି ଆଜି କହୁଛି।
ବହୁତ ବଢି ଯାଇଛି।
ମନ।
ହୁଁ। ଆରେ ଗରମ ହେଇଥାନ୍ତା ଯେ
ଜୁଲାଇ ସାତରେ ତୋ ଆନିଭର୍ଶ ର୍ଶାରିରେ ତାର ପ୍ଲାଷ୍ଟର ଖୋଲା ହେବ।
ହଁ ଖୋଲା ହେଲେ ଗୋଟେ ଧରି ବୁଲିବ। ହୁଁ। ତାପରେ
ରଜରେ ଆମର ଗୋଟେ ପି ଠା ହବ କି? ଯୋଡ଼ା ବର ଦେଇ ଆଣିକି ଆସିବେ କହିଛନ୍ତି। ଆମର ହବନି। ଆମର ସେନ୍ତି ସବୁଦିନି ଯାହା ସେୟା।
ସବୁ ପଇସା ପତ୍ର ପଠେଇ ସାରିଲଣି? ବନ୍ଧୁ ଘର
ହଁ ପ ହଁ ଆଜି ପଠାହବ।
ମ ଦେଇଯିବୁ ତୋ ନଣନ୍ଦ ଘରକୁ କେ କିଏ ମଝିଆ ଆଁ ପଠାନ୍ତି ବୋଧେ ବେଙ୍ଗୁଲି ଦେଇ କତିକି?
ହଁ ହଁ ସିଏ ପଠେଇଛନ୍ତି, ପୁଣି ଇଏ ପଠେଇବେ।
ପୁଣି ଅଲଗା ଇଏ ହଁ ଆଉ ଯୋଉ ଏଇ ଯୋଉ ଆ ଶ୍ୟାମା ବାପା ପଠାନ୍ତି।
ନା ଏଇ ଏଇ।
ଆଉ ଘରୁ ବି ହୁ ନା ହ ହଁ। ହଁ ହଁ ହଉ ତାହଲେ ଆସିଲା ଲେ
ହଁ ନା ସେ କାହିଁ ଆସିନାହାଁନ୍ତି।
ଇଏ ସମସ୍ତେ ଆସି ସାଇଲେଣିି, ମା ପୁଅ ଯାକ।
ଇଏ ହଁ ହଁ, କାଲି ରାତି ନଅଟାରେ ଆଇଲେ। ତୋ ଝିଅ କୁଆଡେ ଯାଇଛି?
ଏଇ ବା ମୋବାଇଲ ତା ବାବାର ବସି ମାଡୁଛି।
ଦୋ-ଦୋଳି ଲାଗିଛି ନା ତମ ଗାଁରେ?
ଦୋଳି ନଗେଇବେ ବୋଲି ପୁଅ ପିଲା ଇଏ ହଉଥିଲେ କାହିଁ ଲଗେଇଲେନି, ଆଉ ଦୋଳି କିଏ ନଗେଇବେ। ଦୋଳି ନ ନାଗି
ହଁ ଆମ ରଜ ଭଳିଆ ତ ଲାଗୁନି ଆଗେ ଆମେ ଯେମିତି ଆଗେ ଦାନ୍ତ କାଟି କାଠି ଭାଙ୍ଗିକି ଆଣନ୍ତି କୋଉଠୁ କୁହନି ବଗିଚାରୁ।
ଏ ଆଡେ କେତେ ସବୁ ଗୋରୁଗାଈଙ୍କ ପାଇଁ ବି ତାଙ୍କ ଖାଦ୍ୟ ଦ୍ୟ ଷ୍ଟକ୍ ହେଇ
ଘାସ, ଚାଉଳିଆ ଦାନ୍ତକାଠି ମୁଁ କଟା ହୁଏନି?
ଦାନ୍ତ କାଠି କଟା ହବନି ଗଛରୁ।
ମଲା ଆମର ସେତେବେଳେ କୋଉଠି ବ୍ରସ ଥିଲା, ବ୍ରସ ନଥିଲା ଦାନ୍ତ ବଳ
ହୁଁ ଏଇ କରଜ
ସକାଳୁ ଘଷିବୁ ନା ଏଠି ଯିବୁ ଦାନ୍ତକାଠି ଅଣ୍ଡାଳିିବା ପାଇଁ।
ଆମର ହଳେ ହଉ ନଥିଲା, ତାଙ୍କର ତିନି ହଳ ଡ୍ରେସ। ଆଉ
ସମସ୍ତଙ୍କର ତିନି ହଳ।
ହଁ ନା ନାଇଁ ତିନି ହଳ କୋଉଠି? ତା ଯେତିକ ସଜ।
ହଁ ଜୋତାଟା ମୋ ପୁଅର ଆସିଲାନି ଜୋତା ନେଇକି ଲଗ ଗେଇଥିଲା କହନି, ବୁଟୁ କଣ ହବ ଏଇରା ଛୋଟ ହେଇଯାଉଛି। ଏଇନା ସ୍କୁଲ ଯିବୁ କିଛି ବି ଆଣେନା।
ଯାଇଥିନୁ ଯୋଉ ଜୋତା ପାଇଲାନି ତା ମନକୁ।
ଧକଧକ ହଉଛି। ହଁ ଆଉ ତୋ ନଣନ୍ଦ ଘରକୁ ଯାଇ ସାଇଲୁଣୁ ନା?
ହଁ ଯୋଉ ନନା ଆସିଥିଲା ସେଇ ଦେଇ ସେଦିନ ଦେଇଦେଲି।
ହଁ ଧକଧକ ହଉଛି ତୋର ଟାୱାର ପାଉନି।
ହଁ ଏଇପା ଛାତ ଉପରେ ଖରା ତ ହେଇଯାଇଚି।
ହଁ ଛାତକୁ ନ ଗଲେ ଘୋହା ଶୁଭିବ।
ସେ ଇଏ ତାର ମୋବାଇଲି ମାଡୁଛି। ପାଠ ଟିକେ ପଢ଼ନ୍ତୁନୁ ନା। ନା ନା ପୁଅ ହେଠିି ଛାତ କରରେ କା ଗପୁଛି ଛାତ କରରେ କାହା ସାଙ୍ଗରେ ଗପୁଚି।
ତା ମୁଣ୍ଡରେ ଆଉ ଉକୁଣି ଅଛି ନା?
ଉକୁଣି ଔଷଧ ଏଇ ଫୁଲର ଝିଅ ଆଣିକି ମାଖୀଲା ମୋ ଝିଅ। ସେ କମି ଯାଇଛି ଆଉ ଅଳପ ଅଛି। ଗୋଟେ ଗୋଟିଆ ଅଛି ନିଖି ଅଛି। ହଉ ହଉ ରଖ।
ଆଉ ରୋଷେଇ କଣ ହେବ? ରୋଷେଇ କଣ ହବ ଆଜି?